ଜୟ ଜଗନ୍
ଜୟ ଜଗନ୍ନାଥ ମ୍ୟାମ୍।
କଣ କରୁଥିଲେ?
ଆଜ୍ଞା ମୁଁ ଯାଇଥିଲି ବ୍ୟାଙ୍କ ଗୋଡେ କାମ ଥିଲା ଏବେ ଆସିକିନା ବସିଛି ଆଉ ଆଉ ଆପଣ?
ମୁଁ ଏମିତି ପ୍ରୋଜେକ୍ଟ ଆମର ଇଣ୍ଟସିପ୍ ଚାଲିଛି ତ ତେଣୁ ଇଣ୍ଟରସିପ୍ ରେ ସେଟା କରୁଥିଲି ଇଣ୍ଟର୍ସିପ୍।
ଓହୋ ଆପଣ ଏମ ସିଏ କରିଛନ୍ତି ବୋଧେ?
ନାଇଁ ନାଇଁ ନାଇଁ ପୁରାବୀ ଇଣ୍ଟନସିପ୍ ଫିଲ ୱାର୍କ ଏ ସବୁ ଦେଇଦେଲାଣି।
ଓ କୁହ କଣ କାମ ମାନେ କଣ ପଢ଼ୁଛନ୍ତି ତାରେ ଇଣ୍ଟନ୍ସିପ୍ ମୁଁ
ମୁଁ ପ୍ଳ ଓହୋ ପ୍ଲସ ବି ଏବେ ଆମ ପ୍ଲସ ଥ୍ରି କଣ୍ଟିନ୍ୟୁ କରୁଛି ସେ ପ୍ଲସ ଥ୍ରି ରେ ଏବେ ଏମିତି ଯେହେତୁ ନୂଆ ଗୋଟେ ସିଲାବାସ୍ ଅ ନିଉ ଏଜୁକସନ୍ ପଲିସି ଦୁଇ ହଜାର କୋଡ଼ିଏ ଲାଗୁ ହେଇଛି ତେଣୁ ସେ ସେଇଥିରେ ଗୋଟେ ବ ବ ଶହେ ମାର୍କ ର ପେପର୍ ପ୍ରୋଜେକ୍ ବୋଲି ମାନେ ଇଣ୍ଟନ୍ସିପ ଯୋଉଟା କୁହାଯାଉଛି ଫିଲ୍ଡ ୱାର୍କ ଗୋଟେ ଜାଗାକୁ ଯିବ ଯୋଉ ଜାଗାକୁ ସିଏ ଦେଇଥିବେ ଇଣ୍ଟ୍ରକ୍ସନ ସେ ଜାଗାକୁ ଯିବ ଯଠି ତାର ସବୁ ଯାହା ଯାହା ଜିନିଷ ତମେ ତା ଉପରେ ଗୋଟେ ମାନେ ପ୍ରୋଜେକ୍ଟ ପ୍ରସ୍ତୁତ କରିବ ତିରିଶ ମାର୍କ ତିରିଶ ପଜ୍ ର।
ଆଜ୍ଞା ଆଜ୍ଞା।
ତେଣୁ ସେ ସବୁ ଟିକେ ଲେଖା ଲେଖି ଚାଲିଥିଲା ଆଉ।
ଆପଣ କଣ ଲାଷ୍ଟ ଇୟର ନା? ସେକେଣ୍ଡ ଇୟର? ଓହୋ କୋଉ କଲେଜ? ହ୍ୟାଲୋ। ହଁ ନାଇଁ ଏଠି କିଛି ଲୋକ ଆଇଥିଲେ ତ ଏବେ ପଳେଇଲେଣି। ହଁ କୁହନ୍ତୁ ଆ କୋଉ କଲେଜ?
ପ ଅ କଲେଜ ଆମର ଏପଟେ ଖୋର୍ଦ୍ଧା ସାଇଟ୍ ରେ
ଅ ହଁ କଣ କଲେଜ ନାଁଟା ଟିକେ କହିବେ କି?
ହଁ ରାସୁନହାଳା ରାସୁନହାଳା ଡିଗ୍ରୀ କଲେଜ୍।
ଓହୋ ବୁଝିଲି ବୁଝିଲି। ଆଉ ଆପଣ କଣ ସକାଳୁ ଖାଇଥିଲେ?
ସକାଳୁ କଣ ଜଳଖିଆ ଖିଆହେଇଥିଲା।
ଜଳଖିଆ ଖାଇ ଏତେ ସମୟ ରହିଲେଣି?
ହୁଁ ହୁଁ। ନାଇଁ ସେମିତି କିଛି ନାଇଁ ତ ସକାଳେ ତ ଜଳଖିଆ ଖାଇକି ଦି ପରେ ହାତ ଖିଆ ହବ। ଆପଣଙ୍କ ତିନି ଟାଇମ ଭାତ ଖାଆନ୍ତି କି?
ଆ ହଁ ମୁଁ ତିନି ଟାଇମ ଖାଏନି ଦି ଟାଇମ ଖାଏ, ଏମତି ଗାଧୁଆଳେ ଆଉ ରାତିରେ। ମୁଁ ସକାଳେ ଟିକେ ଲେଟ ରେ ଉଠେ ନା ମୁଁ ସେଥିନାଇଁ ମୋର ଚଳିବ, ଆପଣ ବେଳାବେଳି ଯାଉଛନ୍ତି ଯାହାବି ହେଲେ ଭୋକ କରିବଣି।
ଓହୋ ଆଚ୍ଛା ଆଚ୍ଛା ଆଛା ଆପଣ ଏବେ କଣ ପଢୁଛନ୍ତି ନା ପଢା ଶେଷ ହେଲାଣି?
ନାଇଁ ଆମର ପ୍ଲସ୍ ଥ୍ରୀ ସରିଯାଇଛି ମୁଁ ଏବେ କମ୍ପିଟେଟିଭ୍ ନେଇ ପ୍ରିପେୟାର ହେଉଛି ଆଉ।
ଆର୍ମି ପାଇଁକି ଆର୍ମି ଫାର୍ମୀ
ଆର୍ମିରେ ହେଇଥିଲା ଯେ କିନ୍ତୁ ମୁ ଟିକେ ରନିଂରେ କଟି ଯାଇଛି ଏବେ ଦୌଡା ଦୌଡି କରୁଛି। ଦେଖିଆ ହୁଁ ମୁଁ ଦେଖୁଛି ଏଥର ଆର୍ମି ତ ଯିବିନି, ଏଇ ଯୋଉ ଓଡିଶା ପୋଲିସ ଦେଖୁଛି ଓଡିଶା ପୋଲିସ କୋଉଠି ଓଡିଶାରେ କୋଉଠି ରହିବାକୁ ଇଚ୍ଛା ଆଉ।
ଓହୋ ଆଉ ରେଲୱେ ପାଇଁ ରେଲୱ ର ଆର ଆର ବି ପାଇଁ ପ୍ରି ପ୍ରିପେୟାର ହେଉନାହାନ୍ତି ଏବେ ଗ୍ରୁପ ଡି ବାହାରିଛି ବୋଧେ ନା କଣ।
ହୁଁ ସେଥିରେ ବି ହେଇଯାଇଛି ମୋର, ମୁଁ ଯିବି ଦୌଡା ଦୌଡି କରିବାକୁ ଯିବି। ଏ କଟଅଫ ବହୁତ ହାଇ ଗଲା। ମୋର ହେଇଛି ଯେ, ଆଜ୍ଞା
ମୁଁ କହିଲି କ୍ୱଶ୍ଚିନ୍ ତାହେଲେ ମାନେ ପଡିଥିଲା ସୂଜ୍ୟା ବୋଧେ ପଡିଥିଲା ସେଥିପାଇଁ ହାଇ କଟଅଫ୍ ନେଇଯାଇଛନ୍ତି।
ଏଥର ପୋଷ୍ଟ କମ ରହିଗଲା ସେଥିପାଇଁ କଟଅଫ୍ ହାଇ ଗଲା। କସ୍ କୋଶ୍ଚିିନ କିଛି ନାହିଁ ସ୍ ଚଳିବ କିନ୍ତୁ ଏଇ ଟିକେ ମାନେ ଆରଥର ପୋଷ୍ଟ ଥିଲା ତଥାପି ଲକ୍ଷେ କେତେ ବାହାରିଥିଲା ଏଥର ବ ପଚିଶ ହଜାର ଜମା ବାହାରିଥିଲା।
ହୁଁ ହୁଁ ହୁଁ।
ନହେଲେ ଆରଥର ତ ମୁଁ ସେତେବେଳେ ମୁଁ ଜାଣିନଥିଲି କମ୍ପିଟେଟିଭ କଣ, ଆପଣ ତ ହେଲେ କଣ ଜାଣିଥିବେ ମୁଁ ସେତେବେଳେ ଯେତେବେଳେ ପଢୁଥିଲି ପ୍ଲସ ଥ୍ରୀ ମୁଁ ଭାବୁଥିଲି ପ୍ଲସ ଥ୍ରୀ କରିବି କିଛି ପି ଜି କରିବି କଣ କରିବି ସେଥିନାଗି ମୁଁ କମ୍ପିଟେଟିଭ ପାଠ ଏତେ ପଢେନା। ବୁଝିପାରୁଛନ୍ତି?
ଓ ହୋ।
ତାପରେ ପ୍ଲସ୍ ଥ୍ରୀ କରିବା ପ୍ଲସଥ୍ରୀ କରି ଆସି ଫେର କମ୍ପିଟେଟିଭ୍ ଲାଇନ୍ କି ଆଇଲା ବେଳକୁ ମୋତେ ଟିକେ ଟାଇମ୍ ଲାଗିଲା ଆଉ।
ହଁ ନିହାତି ଲାଗିବନି କେମିତି ସେଇଟା ଗୋଟେ ଅଲଗା।
ହୁଁ ହୁଁ। ଆଡେ ସେଠି ରୋଷେଇ ଫୋଷେଇ କରି ପଢିଲା ବେଳକୁ ସେଠି ବହୁତ ଟାଇମ କମ ହଉଥିଲା। ଆମେ ଚାରି ଜଣ ରହୁଥିଲୁ ତଥାପି ଟିକେ ଆମେ ଏତେ ସିରିଏସ ହେଇ ପଢିନଥିଲୁ ନହେଲେ ଆହୁରି ବି କେତେ ଭଲ ଏକ୍ସାମ ବଜେଇ ଏତେବେଳକୁ ହେଇସାରନ୍ତାଣି ଚାକିରି କିନ୍ତୁ ଟିକେ ଆମର ଟିକେ ଆମ ଭୁଲ ଯୋଗୁ ଏତେ ଯାଏଁ ହେଇପାରନି ଆଉ।
ହୁଁ ହୁଁ ହୁଁ ଚେଷ୍ଟା ଜାରି ରଖନ୍ତୁ, ଚେଷ୍ଟା ଜାରି ରଖନ୍ତୁ।
ହୁଁ ଆଉ ଆପଣ କଣ ଭାବିଛନ୍ତି କରିବେ?
ସେଇତ ଟିଚିଂ ଲାଇନ ରେ ଯିବା ପାଇଁ ଭାବା ହେଇଛି ବିଡ ଫିଡ କିଛି ଗୋଟେ କରାହବ ଆଉ। ସେମତି ନିର୍ଦ୍ଦିଷ୍ଟ କିଛି ନାହିଁ କମ୍ପିଟେଟିଭ ପାଇଁ ବି ପଢାପଢି ଚାଲିଛି। ଯା ଯାହା ଯୁଆଡୁ ସମୟ ଥିବ ବାଜିବ ଆଉ।
ଦେଖନ୍ତୁ ଆମେ ବି ଏମିତି ପ୍ଲସ୍ ଥ୍ରୀ ବେଳେ ମୋର କିଛି ଏମ ନଥିଲା। ମୁଁ ବି ସେମିତି ମୁଁ ଭାବିଲି ଯାହା ହବାକଥା ହବ। ମୋ ସାଙ୍ଗପିଲା ଯାହା କରୁଥିବେ ମୁଁ ସେଇଆ କରେ ସାଙ୍ଗ ପିଲା ଗୋଟେ ବିଡ କରିଦେଇଥାନ୍ତା ଯଦି ମୁଁ ବି ଏତେବେଳକୁ ବିଡି ସରନ୍ତିଣି। ବିଟା ଇସନ ନି ଆପଣବି ଯୁଆଡେ ହେଲେ ଆକ୍ସନ କରିଦେବେ ମୁଁ ଭାବିଲି ମୋର ଗ୍ୟାପ୍ ହେଇଗଲା ଦି ବର୍ଷ ପାଖାପାଖି।
ଆପଣ କଣ ଆନ୍ଧ୍ରା ବିଡି କରିଥାନ୍ତେ? ଆନ୍ଧ୍ରବିଡରେ ତ ବହୁତ ଗୁଡେ ପଇସା ଖର୍ଚ୍ଚ ହେଇଯାଉଛି। ସେଥିପାଇଁ ଟିକେ ଇଚ୍ଛା ହଉନି ଆନ୍ଧ୍ରବିଡ ଟା ଗାରେଣ୍ଟି
ହୁଁ
ଝଇପାରିବ ସରକାର ଠିକ ନା କାମ ମାନ ଚଲେଇବ। ତଣ କରିବି
ମୁଁ ତ ଏଥିଲାଗି କହିଲିନି ଆଉ ଇଚ୍ଛା ନଥିଲା ଘରୁ ଆଉ ପଇସା ଖର୍ଚ୍ଚ କରିବାକୁ ମୁଁ କହିଲି ଯାହା ହବ ଏଇ କମ୍ପିଟେଟିଭ୍ ଯଦି ଜବ୍ ହବ ହବ ନହେଲେ ଯେଉଁଠି ପ୍ରାଇଭେଟରେ ରହିଯିବି ଆଉ ଘରକୁ ପଇସା ମାଗିବାକୁ ଇଚ୍ଛା ହେଲାନି। ସେଇ ନାହିଁ ମୁଁ ଆଉ କଲିିନି ଆଉ କିଛି ବିଡ଼ି ହରିଆ
ଆଛା ଆଜ୍ଞା ଆଜ୍ଞା ଶୁଣୁଛିୁ। ନାଇଁ ନାଇ ହ୍ୟାଲୋ
ହଁ ହଁ ସବୁଝଛି ଆପଣ ହାଆଡେ ବର୍ଷ
ହଁ ହଁ ପାଗ ଆମ ଗଟେ ମେଘୁଆ ଦେଇଛି। ବର୍ଷା ମାନେ ଝୁପ ଝୁପ ପକଉଛି ଥଣ୍ଡା ହେଇଯାଇଛି କିନ୍ତୁ ବର୍ଷା ଜୋରରେ ପକଉନି ମେଘୁଆ ମେଘୁଆ
ଓହୋ ବୁଝିଲି ବୁଝିଲି ଆପଣ କଣ ମାନେ ହୋଟେଲ ରେ ରହୁଛନ୍ତି ନା
ନାଇଁ ନାଇଁ ଆମ ଘରଠୁ କଲେଜ ଟା ବହୁ ପାଖ ନା ତେଣୁ ଆମେ
ହୁଁ ହୁଁ ହ ହୋ। ନାଇଁ ଆମେ ହଁ ଆମେ ବି ଯିବା ଆସିବା କରୁଥିଲୁ ଆମେ ପରେ ପ୍ଲସ ଥ୍ରୀ ୁ ମେ ନେଇ ରଛି ମେସ୍ ନେଇ କେବେ ରହିବ। ମଜା ହେ ଲାଗିବ ଦେଖିବ।
ବେସ୍ ନକ ସନା ପରିସ୍ଥିତି ସେଆ ସେ ହେଲେ ଝିଅ ପିଲା ନା ତେଣୁ ପରିସ୍ଥିତି ହେଲେ ମେସ୍ ନେଇକି ରହିବୁ। ଘରଟା ଆମଠୁ କଲେଜ ଟା ବହୁତ ପାଖ ଘରଠୁ ତେଣୁକରି
ଓ ହୋ ଅ ହୋ ନାଇଁ ଆପଣ ଯେତେବେଳେ କିଛି ଘରେ କିଛି ରୋଷେଇ ବଷେଇ ଶିଖିଛନ୍ତି?
ହଁ ହଁ ଅଳ୍ପ କିଛି ବହୁତ ନୁହେଁ ଯେତିକି ଦରକାର ନୁଡୁସ ଫୁଡୁଲସ ସବୁ ଶିକାଇଛି ଆଉ।
ହ ହ ନାଇଁ ଆମେ ଫାଷ୍ଟ ଯେତେବେଳେ ମେସ ରହିଲୁ ମାନେ ଆମେ ଟିକେ ଗାଁରେ ରହୁଛୁ ନା ଆମେ କଟକରେ ରହିଲୁ ସାଙ୍ଗ ପିଲା ଚାରି ଜଣ। ଆମେ ଟିକେ ଲାଗି ଯେମିତି କିି
ଆପଣଙ୍କ ଭଏସ ଟା ଶୁଭୁନି କଣ ଆପଣଙ୍କ ଭଏସ ଟା ଶୁଭୁନି ଆଜ୍ଞା। ଏବେ ଶୁଭିଲା ଏବେ ଶୁଭିଲା
ହୁଁ ନାଇଁ ଆମେ ଯୋଉ ଯାଇଥିଲୁ ହୁଁ ହୁଁ।
ଆପଣଙ୍କ ଯୋଉ ବ୍ୟାଗ୍ରାଉଣ୍ଡ ମ୍ୟୁଜିକ୍ ଯୋଉ ବାଜୁନି ସବୁ ସେ ଯୋଗୁ ରିଜେକ୍ଟ ହେଇଯିବ କଲ୍ଟା ଆମର।
ନାଇଁ ନାଇଁ ରିଜେକ୍ଟ କିଛି ହବନି ଆଉ ଯଉ ଶହେ ଅଶୀ ମିନିଟ ଆମର ଯୋଉ ଇଫେକ୍ଟିଭ ମିନିଟ ଶହେ ଅଶୀ ମିନିଟ୍। ସେଇଟା ନିହାତି ଦରକାର ବୁଝୁଛନ୍ତି?
ହ୍ୟାଲୋ। ହୁଁ କ ମୋର ଗୋଟେ କଥା ହେଇ ସାରିଲିଣି। ମାନେ ମୋରବି ଏନ୍ତି ବହୁତ ସମୟ ଲାଗିବ ଟାଇମ ଟିକେ କିନ୍ତୁ ଶହେଶ ମିନିଟ ଯଦି ଆପଣ ଇଫେକ୍ଟିଭ ହେଲା। ସେ ତାର ପଇସା ଆସିବା ତ ଆସିବ ବୁଝୁଛନ୍ତି?
ଆଛା।
ହୁଁ ମୋର ଆସ ହେଲାଣି ଗୋଟେ ଇଏରେ ଆଡୁ ବି। ଦେଖନ୍ତୁ ଗୋଟେ ତମେ କଥା ହେଇସାରିବ ବାର ମିନିଟି ଗୋଟେ ସେକେ ମାନେ ହେଲା। ଲାଷ୍ଟ ଲେ ଇଫେକ୍ଟ ମିନିଟ ସେଇଟା ମିଶେଇବ ଯଦି ଶହେଅଶୀ ମିନିଟ ହେଇଯିବ। ତମେ ଜାଣିବ ଯେ ତମର ଟୋଟାଲ ଏଇ ଟାସ୍କଟା କମ୍ପ୍ଲିଟ୍ ହେଇଗଲା ବୁଝୁଛନ୍ତି? ହାଲୋ।
ଆ ଆଜ୍ଞା ଶୁଛୁଚୀ ମୋ କଥା ଆପଣଙ୍କୁ ଶୁଭୁନି କି?
ହଁ ହଁ ଶୁଭୁଛି ମୁଁ କହିଲି। ଏବେ ତ କିଛି ଶୁଭୁନି ନା ସେ କଣ ଏଇ ଟିକି ଘର କାମ ବା ପାଖରେ ରହୁଛି ସେମିତି ନାଇଁ ସିଏ ଟକ୍ ଟକ୍ କରୁଛନ୍ତି ମୁଁ କଣ କରିବି ବର୍ଷାରେ ବାହାରକୁ ଯାଇପାରୁନି। ମୁଁ ନହେଲେ ପଳାନ୍ତି ପଡିଆରେ କଥା ହୁଅନ୍ତି ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା ଆ
ହୁଁ। ଆଉ। ନାଇଁ ଦେଖିବା ଯଦି ଆଉ କେତେବେଳେ ମାନେ ବର୍ଷା କମିଯିବ ମୁଁ ପଳେଇବି ପଡିିବାକୁ ଆଉ-
ଓ ହଁ ହଁ ହଁ ବର୍ଷାଟା ହଉଛି ନା ତେଣୁ।
ଆପଣ ଗାଧୁଆ ବେଳେ ଖାଇବା ପିଇବା କଣ ହେଇଛି?
ଗାଧୁଆ ବେଳେ ଖାଇବା ପିଇବା ଭାତ ହେଇଥିଲା ମୁଁ ତ ଖାଇନି। ହେଇଯାଇଛି କିନ୍ତୁ ରନ୍ଧା ହେଇକି ଥୁଆଯାଇଛି ଭାତ। ପୋଟଳ ତରକାରୀ, ଭଜା।
ଓହୋ। ଦେଖନ୍ତୁ ଆ ଆହାପରେ ଗୋଟେ ଟ୍ୟାକ୍ସ ଆସିବ ବି ଉଁ ଗୋଟେ ଟାଇପର ଟ୍ରାନ୍ସକ୍ରିପସନ ଟାଇପ ର। ତ ଆପଣ ଏଇଠି ଆଖପାଖରେ ଆଉ କିଏ କରିଛନ୍ତି?
ହୁଁ ମୁଁ କରୁଥିଲି ଟ୍ରାନ୍ସଲେଶନ।
ଓ ଆପଣ ବି ଗୋଟେ ଟ୍ୟାକ୍ସ କମ୍ପ୍ଲିଟ କରିସାରିଲେଣି?
ହୁଁ ହୁଁ ହୁଁ କରିଥିଲି ମୋର ସେଟା ଫେଲେଡ ହେଇଯାଇଛି ଟ୍ୟାକ୍ସ।
ଓହୋ କିଛି ଭୁଲ ଭାଲ ଟିକେ ଲେଖିବେ ମାନେ ସେଟା କଟିଯିବ। ଅହ। ଆପଣ କେତେ କଣ ଆଇଲା ଏଇ ଯୋଉ କ ଏଇଥିଲେ ଫୋନ ଫୋନ ଏ ଫ୍ରେଣ୍ଡରେ?
ହୁଁ ଆସିଥିଲା ଆଉ। ଆପଣଙ୍କୁ ମୁଁ ସେଇଟା ପଛରେ କହିଦେବି ଆଉ ହୁଁ।
ଓ ହଉ ହଉ ହେଲା।
ମୁଁ ଆପଣଙ୍କୁ ମେସେଜରେ ଜଣେଇ ଦେବି ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣ ଏଥର ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ରଜରେ ନାହି। ବିଶେଷ କିଛି କୁଆଡେ ବୁଲିବାକୁ ଯାଇନଥିଲି ଏଇ ଘରେ ସବୁ ହେଇକି ଯାହା ପିଠା। ମୋ ପୁଅ ସବୁ କରାଇଯାଇଥିଲା ଆଉ ସବୁ କରିଥିଲି ଆଉ।
ଆଉ କଣ ବୁଲିବାକୁ ଭଲ ଲାଗେ ନା?
ଭଲ ଲାଗେ ନା ଭଲ ଲାଗେନି କାହିଁକି ଖାଇବା ଆଉ ବୁଲିବା ମତେ ବହୁ ଖାଇବା ଆଉ ବୁଲିବା ମତେ ବହୁତ ପସନ୍ଦ ଭଲ ଲାଗେନି କାହିଁକି।
ଆଉ ଗଲେନି କାହିଁ
ଗଲେନି ଆଉ ସବୁବେଳେ କଣ ଉଁ ଇଚ୍ଛାକୁ ପୂରଣ କରିହବ?
ଅ ହଉ ବୁଝୁଛିୁ ବୁଝୁଛି ମୁଁ କହିଲି। ଆ ଯାହା ବି ହେଲେ ସାଙ୍ଗ ପିଲ ଥିବେ ଡାକିଥିବେ କିଛି ଡାକିଲେନି କଉ ସାଙ୍ଗ ପିଲା କୁଆଡେ ବୁଲିବାକୁ?
ହଁ ଯାଇଥିଲେ ମୋ ସାଙ୍ଗ ପିଲା ହେଲେ ଡାକି ନାହାଁନ୍ତି ମାନେ ଡ଼ା
ଏୟା ତ। ଅହୋ ତମେ ବଧେ ଇଏ। ଖରା ହଉଥିଲା ଜୋର ବୋଲି ଗଲେନି ବୋଧେ?
କଣ କହିଲ?
ଖରା ହଉଥିଲା ବୋଲି ଗଲେନି ବୋଧେ?
ନାଇଁ ସେମିତି କିଛି ନାହିଁ ଗଲିନି ବାସ ଏମିତି ଇଚ୍ଛା ହେଲାନି ନା ଏମିତି ଗଲିନି ଆଉ।
ହଁ ବୁଝିଲି ବୁଝିଲି ଆଉ ଦୋଳି ଖେଳିଚ ନା ନାଇଁ ଏଥର ରଜରେ?
ଦୋଳି ଆଉ କୋଉଠି ଗ ଅଛି ଘର ଯେ ଦୋଳି କରାହବ ସମସ୍ତିଙ୍କର ତ ଛାତ ହେଇଗଲାଣି।
ଉଁ ହୁଁ ତମେ କୋଉଠି ମାନେ ପୁରା ଟାଉନ ଉପରେ ରହୁଛ ଉଁ?
ଟାଉନ ଏ ପୁରାପୁରି ଟାଉନ ନୁହଁ ହେଲେ ବି ଟାଉନ।
ଓହୋ ଏତେ କିଛି ଟିକେ ଗାଉଁଲି ଭଳିଆ ଯେମିତି ଗୋଟେ ଗଟେ ପଟିଆ ସାଇଡ ରେ ଟିକେ ଗାଉଁଲି ରେ ଥାଏ।
ହଁ ହଁ। ହଁ ଏଟାକୁ ଗାଁ କୁହାଯିବନି କି ସହର କୁହାଯିବନି ମଝିରେ ଆଉ।
ଓହୋ ମିଡିୟମ ଟିକେ ଅଛି।
ହଁ ହଁ ମାନେ ଗାଁ ର ଢାଞ୍ଚାରେ ସହରର ବାସ୍ନା ଆଉ।
ହଉଛି ହୁଁ ଆପଣ ପ୍ଲସ୍ଟୁ ଉମ୍ କୋଉଠି କରିଥିଲେ?
ଏଇ ସେମ୍ କଲେଜରେ ଯୋଉଠି ମୁଁ କରୁଛି ଏବେ ସେଇଠି।
ହୁଁ ହୁଁ କଣ ତମର କଣ ପଢ଼ୁଥିଲେ ଆର୍ଟସ୍ କମର୍ସ ସାଇନ୍ସ କଣ ନେଇଥିଲେ?
ସାଇନ୍ସ ନୁହଁ ମୋର ଷ୍ଟ୍ରିମ୍ ଆର୍ଟସ।
ଅ ହ ଆଠୁ ତମେ ଏବେ କଣ ଅନର୍ଶ କଣ ନେଇଛ ଏ ଯୋଉ
ଓଡ଼ିଆ ଓଡ଼ିଆ ଓଡ଼ିଆ।
ଅ ହ ଭଲ ଭଲ। ଆମ ଏଠି ବି ଗୋଟେ ପିଲା ବି ଓଡିଆ ନେଇଥିଲା।
ଓଡିଆ ଟା ଭଲ ଅନର୍ସ କିଛି ଖରାପ ଅନର୍ସ ତ ନୁହଁ।
ହୁଁ ହୁଁ ଆପଣ ଆପଣଙ୍କୁ ତ ଟ୍ୟାସ୍କ